ହ୍ୟାଲୋ।
କ ଜୟ ଜଗନ୍ନାଥ ଭାଇ।
ହୁଁ ହ୍ୟାଲୋ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ କେମିତି ଅଛନ୍ତି ଆପଣ। କଣ କହିଲେ କଣ କହିଲେ ଶୁଣି ପାରିଲିନି ଠିକ ସେ।
କେମିତି ଅଛି?
ମୁଁ ମୁଁ ବହୁତୁ ଭଲ ଅଛି ମୁଁ ଏବେ ଟିକେ ଆସିଛି ଖେଳ ପଡିଆକୁ ଆଜି ତ ପାଗ ବଢିଆ ହେଇଛି ଟିକେ ମାନେ ବୁଲିବାକୁ ଇଚ୍ଛା ହଉଛି। କିନ୍ତୁ ଦେଖିବା କଣ ହଉଛି। କଣ କହିଲେ?
ଆପଣଙ୍କ ସେଠି ବହୁତ ବଢିଆ ପାାଗ ଅଛି। କିନ୍ତୁ ଆମର ଏଠି ପୁରା ଲଗାତାର ବର୍ଷାର ସମ୍ଭାବନା ରହିଛି।
ସମ୍ଭାବନା ମାନେ କଣ ହଉଛି ନା ହେବ।
ବର୍ଷାର ଲାଗି ରହିଁଛି ବର୍ଷା।
ଲାଗି ରହିଛି କହୁଛନ୍ତି ନା। ଓହୋ ନା ଏଇଟା ବି ଆମ ଏଇ ଅଞ୍ଚଳରେ ବି ମାନେ ବର୍ଷା ହଉଥିଲା। ଏବେ ଗୋଟେ ଗୋଟେ ଘଣ୍ଟା ଛାଡିଛି ଆଉ ଆପଣ ଜାଣିଥିବେ ବର୍ଷା ଛାଡିଲା ପରେ ଯୋଉ ପାଗ ହୁଏ। ବଢ଼ିଆ ପାଗ ହୁଏ ହଁ କି ନାଇଁ?
ଭାଇ ଭାଇ ସକାଳୁ କାଲି କାଲି ରାତିରଠୁ ବର୍ଷ
ହଁ ହଁ ଭାଇ ଆମ ଆ ମଁ ଇଆଡ଼େ ବି କାଲି ରାତିଠୁ କାଲି ସକାଳଠୁ ବର୍ଷା ଲାଗି ରହିଥିଲା କିନ୍ତୁ ଗୋଟେ ଦୁଇ ଘଣ୍ଟା ହବ ଛାଡ଼ିଛି। ତ ପାଗ ଟା ମାନେ ପୁରା ମେଘୁଆ କରିକି ମାନେ ପୁରା ଥଣ୍ଡା ଥଣ୍ଡା ଲାଗୁଛି ତ ଭଲ ଲାଗୁଛି ବୁଲାବୁଲି ପାଇଁ ଭଲ ଲାଗୁଛି।
ମତେ ଲାଗୁଛି ଆପଣଙ୍କ ଅଞ୍ଚଳରେ ମଧ୍ୟ ଆଉ ଟିକେ ସମୟ ପରେ ଏମିତି ଆମ ଭଳି ପାଗ ହେଇଯିବ।
ଭାଇ ସୁବା ହେଲାନି ଆପଣଙ୍କ କଥା ଠିକ ମୁଁ କହିଲି ଆପଣଙ୍କ କଥା ଠିକ ଠିକ ସେ ସୁବା ହେଲାନି ଭଲସେ କୁହନ୍ତୁ ଆଜ୍ଞା ହଁ ଠିକ ଅଛି ଠିକ ଅଛି କୁହନ୍ତୁ। ଏବେ ଏବେ ଠିକସେ ଏବେ ଠିକ ସେ ସୁବା ହେଲା କୁହନ୍ତୁ।
ହ୍ୟାଲୋ।
ଆଜ୍ଞା ଭାଇ ଏ କୁହନ୍ତୁ ଆପଣଙ୍କୁ ଠିକ ସୁବା ଯାଉଛି ତ। କଥା ଆପଣ
ହ୍ୟାଲୋ ହ୍ୟାଲୋ
ମୁଁ କହିଲି ଭାଇ ମୋର କଥା ଆପଣଙ୍କୁ ଠିକସେ ସୁବା ଯାଉଚି ତ?